କଣ କରୁଛନ୍ତି ଆପଣ
ମୁଁ ତମକୁ ଅପେକ୍ଷାରେ ରହିଥିଲି ମୁଁ କହିଲି କାହିଁକି ସାଙ୍ଗଟା କରୁନାହିଁ ଫୋନ ସେ ଫୋନ ଧରିକି ଆପଣଙ୍କ ନମ୍ବର କାଢୁଥିଲି ଆପଣ ଫୋନ କଲେ ଯାଉ ଭଲ ହେଲା ଜୟ ଜଗନ୍ନାଥ ଆଉ ଆପଣଙ୍କ ଆଡେ ବର୍ଷା ହଉଛି କି ସେଇ କଥା ପଚାରୁିଥିଲି ଆମର ତ ଦିନ ବା ନା ଦିନ ମାନ ଆମର ବର୍ଷା ଲାଗିକି ରହିଛି ଘରୁ ବାହାରି ହଉନି ଚିନ୍ତା କରୁିନି ଆପଣଙ୍କ ଆଡେ ଯଦି ବର୍ଷା ନ ହଉଥାନ୍ତେ ଆସିଥାନ୍ତେ ଲୁଡୁ ଟିକେ ଖେଳିଥାନ୍ତେ ମୁଁ ପଘ ଆଜି ବି ଦେଇଛି ଆପଣ ଯାହା ଫୋନ କଲେ ଆସିବେ କି ନା ବର୍ଷା ଆପଣଙ୍କ ଗାଡେ ହଉଛି ଆସିପାରିବେନି କି ହ୍ୟାଲୋ
ଆ କାଉନାହାନ୍ତି
ହ କଲେ ଆପଣ ଆସିବେ କି ଏପଟେ ଆମ ଘର ଆଡକୁ ଲୁଣ୍ଡୁ ଖେଳିଥାନ୍ତେ ଟିକେ। ବର୍ଷା ପାଗ ଦେଇଛି ଘରୁ ତ ବାହାରି ହଉନି କୁଆଡେ ଯାଇହବନି ଆପଣଙ୍କୁ ଫୋନ୍ କରିଥାନ୍ତି। ଆପଣଙ୍କୁ ଫୋନ କଲେ ମୁଁ ଆସିିଥାନ୍ତେ ଲୁଡ଼ୁ ଖେଳିଥାନ୍ତେ ଦିବାଜି। ଭଲ ଲାଗୁନି ବସି ବସିକି ଚିଡା ମାଡିଲାଣି।
ହଁ ମୁଁ କହୁଥିଲି? କି ଯେ ଯେଉଁ ଆପଣଙ୍କ ସାନ ଝିଅର ମୋର ଭାବୁଛିୁ ଏବେ। ଏଇଟା ବର୍ଷା ହୋଉଛି ବର୍ଷା ଛାଡିଲେ ଭାବୁଛୁ ଏଇ ଭ୍ରମେଶ୍ୱର୍ ପାଖରେ ଗୋଟେ ମୋମୋ ଦୋକାନ ଅଛି ସେଇଠିକି ଯିବୁ ମୋମୋ ଖାଇକି ଆସିବୁ ଆଉ।
ନା, ନା ବର୍ଷାରେ ଯାଆନ୍ତୁ ନାହିଁ ବର୍ଷାରେ ଉଦା ହେଇଯିବେ ବର୍ଷା ଛାଡୁ। ତାପରେ ଦେଖାଯିବ ବର୍ଷା ଏବେ ଜୋର ସେ ହଉଛି। ସକାଳୁ ହଉଥିଲା ଟିକେ ମଝିରେ ଛାଡିଗଲା। ପୁଣି ଚାରିଟା ବେଳୁ ବର୍ଷା ଜୋରେ ଢାଳୁଛି। ବର୍ଷାରେ ଉଦା ହେଇକି କୋଉଠିକି ଯିବେ ବିଜୁଳି ଘଡଘଡି ମାରୁଛି ଜାଣି ପାରୁନାହାନ୍ତି ବୋଧେ ବିଜୁଳି ଘଡଘଡି। କାନ ର ଆବାଜ୍ ହଉନି ବୋଧେ?
ନା ନା ବର୍ଷା ଛାଡ଼ିଗଲେ ଯିବୁ ଆମେ ବୋଲି ଭାବିଥିଲୁ।
ଛାଡୁ ଦେଖାଯିବ ସେତବେଳୁ ଛାଡୁ ହୋଉ ମୋମୋ ଏଇ ବର୍ଷା ପାଗରେ।
ମୋ ସାନ ଝିଅକୁ ବାହାରକୁ ଛାଡ଼ିବେନି।
ନା, ବର୍ଷା ପାଗରେ ମୋମୋ ଫୋମୋ କାହିଁ ପଦା ଜିନିଷ ଖାଉଛନ୍ତି ଦେହ ଖରାପ ହେଇଯିବ। ଘରେ କଣ କରିକି ଟିକେ ଖାଇଦେବେ ଗଲା। ଆଉ ବର୍ଷା ପାଗରେ ଯିବା ବି ଭଲ ନୁହେଁ। ଦେହ ଅସନା ମ ଅସନା ପାଣି ଭଲ ମନ୍ଦ ସେ ଅ ଷ୍କାର ଜାଗାରେ ରହୁଥିବେ ସେ କରୁଥିବେ। ଭାରି ଅସନା ଜିନିଷ ସବୁ।
ହଁ ବା ଆମର ବି ଏପଟେ ଏବେ ବର୍ଷା ସବୁ ଲାଗିକି ରହିଛି। ତିନିଟା ବେଳୁ ଦିଟା ତିନିଟା ବେଳୁ ଲାଗିକି ରହିଲାଣି। ବହୁତ ଜୋରସେ ବର୍ଷା ହଉଛି ଯେ ବର୍ଷା ଛାଡ଼ିନି ସେଇ ଯୁଗୁରୁ ଏବେ ଟିକେ ଏବେ ବର୍ଷା ତ କମିଥିଲା ମାନେ ଟିକେ ନାଗୁ କମିଥିଲା। ଏବେ ପୁଣି ଜୋରସେ ଏତେ ଜୋର ସେ ବର୍ଷା ପକେଇଲାଣି। ବହୁତ ଜୋର ସେ ବର୍ଷା ପକେ ପକେଇଲାଣି ମାନେ ମୋର ଗୋଟେ ଟ୍ୟୁସନ୍ ଥିଲା ମୁଁ ଗଲିନି ଦିଜଣ ପିଲା ଆସିଥିଲେ। ଫୋନ କରିକି ପଚାରିଲି? ସେମାନେ ମନା କଲେ ଥାଉ ଆସନି ସେ ଯୁଗୁରୁ ମୁଁ ଆସିଲିନି ଆଉ।
ହଁ ବର୍ଷା ବା ହଉଛି ପିଲାମାନେ କେମିତି ଯିବେ ଏଣେ ଧର ବିଜୁଳି, ଘଡଘଡି କି ଡର ମାଡୁଛି ସେ ବର୍ଷା ଯାହା ହଉ ଯୋଉ ଘଡଘଡି ବିଜୁଳି ମାରୁଛି। ସେଇଥିପାଇଁ ବେଶୀ ଡର। ଆଉ ନହେନେ ବର୍ଷା କିଛି ନାହିଁ ରେନିକୋଟ ଛତା ନେଇକି ପଳେଇବେ କିଛି ଅସୁବିଧା ନାହିଁ। ଘଡଘଡି ବିଜୁଳି ମାରୁଛି। ଏଣେ ଗାଡି ଯୋଉ ରେଟରେ ଯାଉଛି। ଟିକେ ପା ଏମିତି ଗାଡି ପାଙ୍କା ନାଇଁ। ବର୍ଷା ସିଜିନରେ ଯୋଉ ଭଳିଆ ଗାଡି ଚଲାଉଛନ୍ତି। ତାଙ୍କ ହାୱାରେ ଆପଣ ପଡିଯିବେ। ହାଡଚୋକ ହେଇଯିବ ଏମିତି ଗାଡି ସବୁ ଚଲଉଚନ୍ତି ପିଲାମାନେ। ତାଙ୍କର ଥାନ ଜ୍ଞାନ ନାଇଁ ସମସ୍ତେ କହୁଛନ୍ତି ଆମେ ଆଗେ ଆଗେ ଯାଇ ପହଞ୍ଚିବୁ। ଏଇ ରାସ୍ତା ସିନା ତୁତ ଏଇନା ଆଗେ ଯିବୁ। ରାସ୍ତାରେ କେହି ଯିବାକୁ ରାଜି ହୋଉନାହାନ୍ତି। ଯାହା ଭଲ କରିଚନ୍ତି ଟ୍ୟୁସନ ଗଲେନି ଭଲ କରିଚନ୍ତି। ବର୍ଷା ପାଗ ପଳେଇ ଆସିବା ଆମ ଘର ଆଡେ ଲୁଡୁ ଖେଳିବା ଦି ବାଜି।
ହଁ ହଁ ମୁଁ ଆପଣଙ୍କ ସାନ ଝିଅ ଆଉ ଆପଣ ଆମେ ତିନି ଜଣ ମିଶିକି ଲୁଡୁ ଖେଳିବା ଆଉ ତାପରେ ଆମେ ଲୁଡୁ ଖେଳି ସାରିକି ଯଦି ହବ ଯୋଉ ଟିକିଏ ପକୁଡ଼ି ଆଉ ଚାହା ବି କରିକି ଖାଇବା। ମୁଁ ଚାହା କରିଦେବି ଆଉ ଆପଣଙ୍କ ସାନ ଝିଅର ମୋର ମିଶିକି ନହଲେ କରିଦବୁ ପକୁଡ଼ି କି ଚାଓମିିନ କରିଦେଇକି ନହେଲେ ଖାଇବୁ ଆଉ।
ହଁ ହୋଉଛି ଠିକ୍ ଅଛି। ପାଗ ତ ଆଜି ବଢିଆ ଦେଇଛି ବର୍ଷା ପାଗ ପକୁଡି ଖାଇଲା ପାଗ ଦେଇଛି ଆଉ। ଖାଇବା ଆଉ ବଢିଆ ମଜା ଆଉ। ଆଉ କଞ୍ଚାଲଙ୍କା ଦିଟା ପକେଇଦେବେ ଅଧିକ ଭଲ ରାଗ ରାଗ ନାଗିଲେ ପକଟା ଭଲ ଲାଗିବ। ଆଉ ଭୁରସାଙ୍ଗ ପତର ଟିକେ ଧଣିଆ ପତର ପକେଇଦେବେ ପିଆଜ ଟିକେ ଦିଗୁଲା ରସୁଣ ପକେଇଦେବେ ବଢିଆ ଲାଗିବ। ଏ ଆଉ କଣ କରିବା।
ଆପଣ ଆଜି ଖରାବେଳେ କଣ ଖାଇଥିଲେ?
ହଁ ଆଉ ମୋର ତ ପାଣି ଅସୁବିଧା ମଟର ଖରାପ ଆଉ। ଖାଇବି କଣ ସକାଳେ ଯାହା ରୋଷେଇ ହେଇଥିଲା ଆଉ ଗାଧୁଆରେ ରୋଷେଇ କରନୁ ସେଇ ଡାଲମା କରିଥଥିଲି। ଆଉ ଡାଲମା ହେଇଥିଲା ଆମ୍ବ ପିଲାମାନେ ମିକଚର ଆମ୍ବ ଆଉ ପୁଅ ପକୋଡା ଦିଟା କିଣିକି ଆଣିଥିଲେ ଚାରି ପାଞ୍ଚ ପିସ୍। ଚିଲି ସସ ଟମାଟୋ ସସ ନେଇକି ଖାଇ ଦେଇେଇ ଗଲେ, ମୁଁ ସେ ସକାଳେ ବକ୍ତ ଖାଇଥିଲି ଡାଲମା ଭାତ ହ ଆଉ ଇଛା ହେଲାନି ଖାଇବାକୁ ଏଗାରଟା ବାରଟା ଖାଇଥିନି ଆଉ ଇଛା ହେଲାନି। ଏଠି ବି ଭୋକ ଲାଗିଲାଣି ଭାବୁଛି ସଞ୍ଜ ଫଞ୍ଜ ଦେଇକି ଟିକେ ଚା କରିକି ମୁଡି ଫୁଡି ଦିଟା ପାଟି ପକେଇବି ଆଉ। ଏଇଗ ଆଉ ଓ ପାଣି ଅସୁବିଧା ପାଣି ବି ଏମତି ଆଣିବାକୁ ଫଡିବ।
ଆମର ବି ଆଜି ଖରାବେଳେ ହେଇଥିଲା ଭାତ, ଡାଲି, ପୋଟଳ ଆଳୁ ତରକାରୀ ତାପରେ ଆଜି ଟିକେ ପନିର ହେଇଥିଲା ତାପରେ ଟିକେ ଛତୁ ଆଉ ଯୋଉ ଯୋଉ କଖାରୁ ଫୁଲର ଯୋଉ ପିଠୋଉ ଦେଇକି ଖପ ଦେଇ ସେଇଟା ହେଇଥିଲା। ତାପରେ ତା ଯୋଉ ହେଇଥିଲା ଆ ଆମର ତାପରେ ପାମ୍ପଡ଼ ଟିକେ ଛଣା ହେଇଥିଲା। ତାପରେ ଟିକେ ଭଜା ହେଇଥିଲା କାରଣ ଆଜି ଟିକେ ଆମ ଘରକୁ କୁଣି ଆସିଛନ୍ତି। ସେଇ ଯୁଗୁରୁ ଆଜି ଟିକେ ଅଧିକ ହେଇଥିଲା ତାପରେ ଆବେେ ଭାବୁଛୁ ସମସ୍ତଙ୍କ ପାଇଁ ଚା କରିକି ପିଇବୁ ତାପରେ ମୁଁ ଆପଣଙ୍କ ଘରକୁ ଆସିବି ଛଅଟା ସାଢ଼େ ଛଅଟା ସାଢ଼େ ପାଞ୍ଚଟା ଛଅଟା ବେଳକୁ ଯିବି ଯାଇକି ତାପରେ ଆମେ ଲୁଡୁ ଖେଳିବା ଆଉ।
ହଉ ଠିକ ଅଛି ମୁଁ ତା ଜଳଖିଆ ଖାଇଦେଇକି ବସିଥିବି ଆସିବେ ଆଉ। କରିଥିବି ଆଉ ବସା ତ ଦେଇଛି କୁଆଡ଼େ ଯାଇହବନି ନହେଲେ ମୋ ପାର୍କ ଯାଇଥାନ୍ତି ମୋ ସାଙ୍ଗ ସାଙ୍ଗରେ ଆଉ ଦି ଜଣ ଚାଲିକି ଆକୁ ଯାଇଥାନ୍ତୁ। ଆଉ ଗୋଟେ ସାଙ୍ଗଘର ସେଇ ପାଳ ପାଖରେ ତାଙ୍କ ପିଣ୍ଢା ଅଛି। କୋଉଡାକ ସେଠି ବସିକି ଗପ ସପ ହେଉକି ସାତଟାଳକୁ ଆଇଥାନ୍ତି। ଆଜି ତ ବର୍ଷା ପାଗ ସେ ବି ଯିବେନି ମୁଁ ବି ଯିବିନି ଆଉ ଚାଲିବୁ କୋଉଠୁ ନା ବର୍ଷା ପାଗରେ ବସିବୁ କୋଉଠୁ। ଆଉ ସେଇଥିପାଇଁ ଭଲ ଲାଗୁନି ଆପଣଙ୍କୁ ଡାକୁଛି ଆସିିବ ବାଜି ଲୁଡୁ ଖେଳିଦବା। ଭଲ ଲାଗିବ ଟିକେ। ଆଉ କଣ କରିବେ ବର୍ଷା ପାଗରେ ବସି ବସିକି ଚୁଟା ମଟୁଛି ବର୍ଷା ର ହଉ ନଥିଲା ଗରମ ହଉଥିଲା ବୋଲି ବିରକ୍ ନାଗୁଥିଲା ଯାହା ହଉ ଗରମ ହଉ ପଛେ ଆଉ ସୁବିଧା ଥିଲା ଆଉ କୁଆଡେ ଯାଇ ଆସି ହଉଥିଲା ଅସୁବିଧା କିଛି ନଥିଲା ଆଉ ଇ ବର୍ଷା ହେଲା ଆଗ ଅସୁବିଧା ଯିବା ଆସିବାକୁ। ଏ ଭଳିଆ କଣ ଗରମ ହଉ ପଛେ ଘର ଗରମ ହଉ ପଛେ ଫ୍ୟାନ୍ ଦେଇକି ବସିଥିଲେ ସେ ଗୋଟେ ବାଟ ହଉଥିଲା କୁଆଡେ ଯାଇ ଆସି ଟିକେ ପବନ ବାଡଉଥିଲା ପାର ଫାର୍କ ଯାଉଥିଲେ, ଛାତ ଉପରେ ବସିଲେ ଏ ତ ବର୍ଷା ହେଲେ କୁଆଡକୁ ଛାଡୁନି ଏ ବର୍ଷା ଟା ଭାରି ଅଡୁଆ ଜିନିଷ। ଆଉ ବର୍ଷା ବି ନହେଲେ ଚାଷୀ ଚାଷ କରିପାରିବେନି। ଆମେ ଚୁଡିଲେ କଣ ହବ ଗାଁ ମାନଙ୍କର ଚାଷୀ ମାନେ ମୁଣ୍ଡରେ ହାତ ଦେଲେଣି ବର୍ଷା ହଉନି ତଳା ପଡି ପାରୁନି ଆଉ ମାସେ ପରେ ରୁଆ ଯିବ ତଳା ହବ ଉପକୁଡା ଯିବ। ଆଉ କାଦୁଅ ହଳ ହବ ଯ ହଉ ବର୍ଷା ଟିକେ ହଉ ଚାଷୀ ମାନେ ଟିକେ ଯାଇ ପାଇ ଯିବେ ନିଃଶ୍ଵାସ ମାରିବେ ଆଗ ତ ତ ନିଶ୍ୱାସ ଉଡି ଯାଉଛି ବର୍ଷା ନହେଲା ବେଳକୁ ଚାଷ କରିପାରିବେନି। ତାଙ୍କର ଟେନସନ ଆମେ ପଡ କୁଆଡେ ଯାଆ ନଯାଆନ୍ତୁ ପଛେ ଚାଷୀ ମାନେ ଚାଷ କରିବେ ବର୍ଷା ହଉ ଭଲ ହବ।
ହଁ ଆମେ ସିନା ବର୍ଷା ହେଲେ ଚିଡ଼ୁଛନ୍ତି କିନ୍ତୁ ଚାଷୀମାନେ ବର୍ଷା ହେଲେ ତାଙ୍କର ବି ସବୁ ଜିନିଷ ବିକ୍ରି ହବ ନହେଲେ ସିଏ ସବୁ ତାଙ୍କର ଘର ପରିବାର କେମିତି ଚଳେଇବେ। ବର୍ଷା ହଉଛି। ମାନେ ବର୍ଷା ଆଜି କଣ କେଜାଣି ଅଧିକ ସମୟ ହେଲାଣି ଏବେ ଯାଏ ବର୍ଷା ବି ଛାଡ଼ିନି। ବର୍ଷା ଛାଡିଲେ ଦେଖା ହବ କଣ ହବ ଆଉ ତାପରେ ଏବେ ତ ଯୋଉ ଭଳିଆ ଖରା ହେଉଛି ଖରା ଦିନରେ ହେଇଥିଲା ତାପରେ ସେଇ ବେଳେ ବଳେ ବର୍ଷ ବର୍ଷା ହେଇ ଯାଉଥିଲା ଟିକେ ଟିକେ ତାପରେ ଏବେ ବର୍ଷେ ଦିନ ହେଲାବେଳକୁ ବହୁତ ଜୋରସୋରସେ ବର୍ଷା ହେଉଛି। ତାପରେ ଆଜି ସକାଳେ ବି ବର୍ଷା ହଉଥିଲା। ଆଉ କେଜଣି ସକାଳୁ ବର୍ଷା ଛାଡିଗଲା। ତାପରେ ଆମର ବି ଆ ମଟର ବୁଡି ଯାଇଛି ପାଣି ସୁବିଧା କିଛି ନାହିଁ। ସେହି ଯୁଗରୁ ଟିକେ ଅସୁବିଧା ହଉଛି ଏବେ ପ ପୁଣି ଯଦି ସେଇ ମଟର ଟା ଖରାପ ହେଇଯାଇଛି ତାର ଇଏ ବୋର୍ଡ ବି ଖରାପ ହେଇଯାଇଛି ସବୁତକ ଲଗେଇବାକୁ ପୁଣି ପଡିବ। ଏତେ ସବୁ ଜିନିଷ ଖରା ଦିନେ ବର୍ଷା ଦିନେ ହଉଛି। ଆଉ ବର୍ଷା ଦିନେ ସବୁ ଜିନିଷ ହେଲା ବେଳକୁ ସବୁ କାମ ସମସ୍ତଙ୍କ ଯୋଉ ପାଣି ଆଣିଲା ବେଳକୁ ଏତେ ବର୍ଷାରୁ ଓଦା ହେଇକି କିଏ ପାଣି ଆଣିବ ଯେ
ଆଉ ଶିଡିିଉପରକୁ ବୋଇଲା ଆ ଆମର ବି ଶିଡିିଉପରକୁ ବୋହିଲା ଆଉ ପାଣି ଭାରି କଷ୍ଟ ଆଉ କଣ କରିବୁ ଆଉ ନ ଆଣେ ତ ନହବ ସେଇ ଯ ଦିି ଚାରି ବାଲ୍ଟି ଆଣିକି ଆଉ ରୋଷେଇ ବାସ ଟିକେ କରିଦେଲି ଆଉ ସବୁ କାମ ହେଇ ପଡିଛି ପାଣି ନାହିଁ ବୋଲି ଲୁଗା ପଟା ସଫା କରି ନାହିଁ ବାସନ କୁସନ ପଡିଛି ପାଣି ନାହିଁ। କଣ କରିବି ମୁଁ କହିଲି ଆସୁ ମଟର ଯେତେବେଳେ ସଜଡା ହଉଛି ହଉ ଆଉ କଣ କରିବା ଆଉ। ଏଇଭଳି ଅସୁବିଧା ଆଉ କଣ ହୁଁ ତାହା କରିବା ଆଉ ଯାହା ହଉ ଘର କରିକି ପଥର ପହିଲେ ଶୋଇ ସବୁ ଆଡକୁ ଦେଖିବାକୁ ହବ ଆଉ ଖାଇଲେ କଣ ହବ ଯାଉ ଆମ ପଡିଶା ଘରଟି ବହୁତ ଭଲ ବୋଲି ସେ ପାଇପ୍ ପକେଇ ଦେଇଛନ୍ତି। ପାଣି ଦଉଛନ୍ତି ବୋଲି ଆମେ ଟିକେ ଚଳୁଛ ନା ବହୁତ ହଇରାଣ ହେବା କଥା ଆଉ ଆଉ କଣ କରିବ ଆଉ। ଆଉ।
ଅ ତ ଏବେ ତ ହଁ ଏବେ ତ ଯୋଉ ବର୍ଷା ଦିନ ହେଲାଣି କି ସବୁ ଲୁଗାପଟା ଟା ଶୁଖେଇଲେ ବି କୋଉ ଶୁଖୁଛି। ସେଗୁଡ଼ାକ ନ ଶିଖୁଲା ବେଳକୁ ଆହୁରି ଅସୁବିଧା ତାପରେ ସେଇଗୁଡାକ ସିନା ଶୁଖିଲେ ଆଉ କଣ ଟିକିେ ସଫା କରିବୁ ବେଡ଼ସିଟି ଫେଟସିଟି ଏବେ ତ ଏତେ ଜୋରସେ ବର୍ଷା ହେଲାଣି। ତାପରେ ଆମର ଗୋଟେ ତ ବେଡ଼ସିଟ୍ ଗୁଡ଼ାକ ସବୁ ଅସନା ମଧ୍ୟ ହେଇଗଲାଣି। ସବୁ ସଫା ହେଇନି ହେଇ ହବ। ହଉ ଏବେ ରଖୁଛି ଆଉ କେତେବେଳେ କଥା ହେବା।
ହଁ ହଉ ରଖନ୍ତୁ।